ହାଲୋ ନମ୍
ହଁ ନମସ୍କାର କେମିତି ଅଛନ୍ତି?
ହଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବୋହୁତ ଭଲ ଅଛି।
ଆପଣଙ୍କୁ ମୋ ଭଏସ ଭଲସେ ଶୁଭା ଯାଉଚି?
ହଁ ବୋହୁତ ଭଲସେ ଶୁଭା ହୋଉଛି।
ହୋଉ ଠିକ ଅଛି ହଁ ତମ ଭୟସ ବି ଭଲ ଶୁ ଭାଯାଉଛି।
ଚଣ୍ଡୀ
ମୁଁ ଏବେ ଯାଇଥିଲି ବାହାରକୁ ଆଉ ଯାଇଥିଲି ଓ ଓ ୟୁ ଟି ଆପଣ ଶୁଣିଥିବେ? ଆମର ସେଠିକି ଯାଇ ଥିଲି। ହେଠି ଏମତି ମୋମୋ, ଆଉ ଏମିତି ରୋଲ ଖାଇକି ଆସିଛି। ଆଉ ଘର ପାଇଁ ବି ନେଇକି ଆସିଛି। ଆଉ ରାସ୍ତା ତ ବହୁତ ଗହଳି ଥିଲା। ଗଲା ଅଳକୁ ହେଇଗଲା, ସାତଟା କୋଡିଏରେ ଆମେ ଘରୁ ବାହାରଥିଲୁ। ଏମିତି ଖାଇ ବୁଲିକି ଆସିଲା ବେଳକୁ, ଆଠ୍ ସାଢେ ଆଠଟା ହେଇଥିଲା ଆଉ। ଆଉ ବର୍ଷା ବି କମିଥିଲା, ତ ସେଥିପାଇଁ ବାହାରିବାରୁ ଲେଟ ହେଇଗଲା ଆଉ।
ଆଚ୍ଛା, ଏମିତିଆ କଥା ତାହେଲେ!
ତା ଆଗରୁ ପୁଣି ବର୍ଷା ବି ହଉଥିଲା। ତ ମୁଁ ଯାଇଥିଲି ଟିକେ, ପାର୍ଲର ଯାଇଥିଲି ଆମ ବରଗଡରେ। ହଁ, ଆଇବ୍ରୋ କାଟିବା ପାଇଁ ଆଇବ୍ରୋ କାଟିକି ଆଇଲି। ତା'ପରେ ଆସିଲା ବେଳକୁ ଫୁଣ ମୁଁ ଗାଡିରେ ତେଲଟିଏ ପକେଇଲି। ପକେଇକି ଏମିତି ଆସିଲି ଆଉ।
ଆଛା, ଆଉ ତାହଲେ ଯାହା ଖାଇବାକୁ ଯାଇଥିଲେ, ସେଟା କଣ ଭଲ ଲାଗିଲା?
ହଁ ଆଜ୍ଞା, ଯାହା ଖାଇବାକୁ ପାଇଁ ଯାଇଥିଲି, ସେଟା ବହୁତ ଭଲ ଥିଲା ସ୍ଵାଦିଷ୍ଟ ଥିଲା। ଆଉ ଜାଗା ବି ଏବଂ ତ ଜାଗା ବି ଏବ୍ ଏକଦମ୍ ସ୍ଵଚ୍ଛତା ଥିଲା। ଭଲ ଥିଲା ସବୁ କିଛି। ଆଉ ସେଠି ଆମେ ଯାଇକି ଫାଷ୍ଟ ପହଞ୍ଚିଲୁ। ଗାଡି ରଖିଲୁ, ଦେନ୍ ଚାଲିକି ଗଲୁ କିଛବାଟ ଭିତରକୁ ସେଠି ଫାଷ୍ଟ ଆମେ ଗଲୁ ଓ ଆ ଖାଇଲୁ ରୋଲ ପନୀର୍ ରୋଲ। ଛଣା ହେଇକି ଥିଲା ଆଉ ଖାଇଲୁ ମୋମୋ। ହରିଆଲି ମମ।
ତ ସବୁ-ଉ ଯୋଉ ଖାଇବା ଜିନିଷ ର ଦାମ୍ କେମିତି କଣ ରହିଛି?
ଆ-ଆ ଯୋଉ ଆମେ ଉମ୍-ମ ଯୋଉ ପ ରୋଲ୍ ଟା ଯୋଉ ଛଣା ଅ ହେଲା ରୋଲ୍ ଯଉ ଖାଇଲୁ, ତା ଦାମ ଥିଲା ଗୋଟାକୁ ତିରିଶ ଟଙ୍କା। ଆଉ-ଉ, ହରିଆଲି ମୋମୋ ଯୋଉ ଖାଇଲୁ, ଛଅ ଟା କୁ ଥିରା ଷାଠିଏ ଟଙ୍କା।
ଆଛା, ତ ସବୁ-ଉ ଦାମ ତାହେଲେ, ବହୁତ ଭଲ ଅଛି ନାଇଁ।
ହଁ, ଦାମ ଏକଦମ ଭଲ ଅଛି। ସେଠି ଆହୁରି ମିଳେ, ଗୁପଚୁପ ମିଳେ, ଦହି ଗୁପ୍ ଚୁପ୍ ମିଳେ, ଆଉ ପାମ୍ପୁଡି ଚାଟ ମିଳେ, ଦହି ପାମ୍ପୁଡି ଚାଟ ମିଳେ, ଆଉ ଯୋଉ ବେବିିକର୍ଣ ଷ୍ଟିକ ମିଳେ, ପନିର ଷ୍ଟିକ୍ ମିଳେ, ଆଉ ମସରୁମ୍ ଷ୍ଟିକ ବି ମିଳେ ସେଠି।
ଆଚ୍ଛା, ତ ଶୁଣିକି ଖୁସି ଲାଗିଲା ମାନେ ଭଲ ଭଲ ଜିନିଷ ଖାଇଛନ୍ତି। ମତେ ବି ଖାଇବାକୁ ଇଚ୍ଛା ହଉଛି। ଯଉ ଇନ୍ସ ଶୁଣିକି।
ନିଶ୍ଚିନ୍ତ ରୂପରେ ଆପଣ କେବେ ଯାଆନ୍ତୁ, ସେଇଠି-ଇ ଖାଆନ୍ତୁ। ଆପଣଙ୍କୁ ବି ବହୁତ ଭଲ ଲାଗିବ। ସେଠି ସବୁ ଯାକ ଖାଇବା ଏକଦମ୍ ବହୁତ ବଢିଆ! ସେଠି ଆଉ ଗୋଟେ ଜାଗାରେ ଚାଉମିନ ବି ମିଳେ। ବହୁତ ଭଲ ଟେଷ୍ଟ ଦିଅନ୍ତି। ମୁଁ କେବେ ତ ମୁଁ ଖାଇପାରିନି। କିନ୍ତୁ ସମୟ ହେଲେ କେବେ ନା କେବେ ଗୋଟେ ଖାଇବି?
ଚାଉମିିନ୍ କେତେ ଟଙ୍କା?
ଚାଓମିିନ୍ ପଚାଶ ଟଙ୍କା ବଧେ-ଏ, ଗୋଟିଏ ପ୍ଲେଟକୁ ପଚାଶ ଟଙ୍କା।
ଆଛା, ତାଲେ ଆଉ ସେ ଜାଗା ବାଟ ଟା ଟିକେ ମତେ ଜଣେଇବେ।
ବାଟ ଦେଖନ୍ତୁ, ଆପଣ ପା କଳ୍ପନାର ସ ସପୁ କଳ୍ପନା ଦେଇକି ବାହାରିଲେ। କଳ୍ପନା ହେଇକି ଆପ୍ ଆପଣ ଶିଶୁ ଭବନ ଛକ, ଯୋଉ ଏକାମ୍ର ହାଟ ହେଲା, ସେପଟ ଦେଇକି ଯିବେ ଏୟାରପୋର୍ଟ ରୋଡ୍ ଦେଇକି ଦେଇକି, ଆଗକୁ ଯାଇ ଯାଇ ଯାଇ ଯାଇ ପୁରା ଓ ୟୁ ଟି ଯୋଉଠି କଲେଜ ଅଛି, ଓ ୟୁ ଟି କଲେଜ ଯାଇକି ପୁରା ଆପଣ ଯିବେ। ଓ ୟୁ ଟି କଲେଜ ପାଖରେ ଯୋଉଟି ଠି ର ମାନେ ଅ ବରଗଛ ଅଛି। ସେଇଠି-ଇ ମାନେ ସେଠି ଅଟ୍ କିବେ, ତା'ପରେ ଯେତେବେଳୁ ଟ୍ରାଫିକ୍ ପୁଲିସ ଟ୍ରାଫିକ୍ ଛାଡିବ। ତା'ପରେ ଆପଣ ସିଧା ବଙ୍କି ଯିବେ, ଅ ଡାହାଣକୁ। ଡାହାଣ କୁ ବଙ୍କିବେ ତ, ଓ ୟୁ ଟି ଅ ଝିଅ ମାନଙ୍କର ଆବାସ ସ୍ଥଳ ପାଖରେ ହି ସେଇ-ଇ ଜାଗାଟା।
ଆଚ୍ଛା, ତା ବାଟ ଟା ବହୁତ ଭଲ ସେ ମାନେ ବତେଇଲେ, ମତେ ଯିବାକୁ ସେଇଠି ବହୁତ ସୁ ସୁବିଧା ହବ ଆଉ।
ନିହାତି ନିଶ୍ଚିନ୍ତ ରୂପରେ ଆପଣ ବି ଦିନେ ଯାଆନ୍ତୁ ସେଇଠି ବୁଲିିବାଲିକି ଖାଇପିଇକି ଆସନ୍ତୁ ଆଉ।
ଯା ହଉ ବାଟଟା ବତେଇଲେ। ମୁଁ ନିହାତି ଯେବେ ମୋର ସମୟ ହବ ମୁଁ ସମୟ କାଢିକି ଯିବି ସେ ଜାଗାକୁ ଖାଇବା ପାଇଁ।
ନିହାତି ନିଶ୍ଚିତ ରୁପରେ ଯାଆନ୍ତୁ।
ଆଉ କଣ କଣ ସେ ଜାଗାରୁ ଖାଇଛନ୍ତି?
ଆଉ ସେମିତି ଆଗରୁ ଥରେ ଯାଇଥିଲି ଯେତେବେଳେ ଆମେ ଆଗରୁ ଯାଇଥିଲୁ ସେ ଠି ସେଇଟା ନା ଏମତି ଖାଇବା ଜାଗା ନଥିଲା ସେଇଟା ନା ରୋଡ ସାଇଟରେ ହିଁ ଲୋକମାନେ ଠେଲା ଗାଡି ନେଇକି ବସୁଥିଲେ ଏବେ ସେଇଟା ଗୋଟେ ଖାଉ ଗଲି ଟାଇପ ର କରିଦେଲେ ଆଉ ସେ ମାନେ ଗଳି ଟାଇପର କରିଦେଇଛନ୍ତି କେବଳ କେବଳ ଖାଇବା ଗଳି ଆଉ ତା ଭିତରେ ସେଇଠି ଯୋଉଟା ଆମେ ପକଡା ମାନେ ଏଇ ଯୋଉ ରୋଲ ପକୋଡା ଆଣିଛୁ ସେଠି ବରା ସିଙ୍ଗଡା ଆଳୁଚପ ବି ମିଳୁଛି। ଗୋଟାକୁ ପାଞ୍ଚ ଟଙ୍କା ମୂଲ୍ୟରେ ମିଳୁଛି।
ଆଚ୍ଛା ତ। ଦାମରେ ଯେମିତି କଣ ସ୍ଵାଦରେ ବି ସେତେ ଭଲ?
ହଁ ସ୍ୱାଦରେ ବି ବହୁତ ଭଲ ଗୁଗୁନି ଆଉ ଚଟଣି ବି ମିଳେ ତା ସହିତ।
ଆଚ୍ଛା ଆଉ ଜିନିଷର ପରିମାଣ ସବୁ ଭଲ ଅଛି ତ।
ଜିନିଷର ପରିଣାମ ପରିମାଣଟା ଏକଦମ ଭଲ ଆପଣ ଖାଇଲେ ତା ଜାଣିପାରିବେ।
ଆପଣ କହିଛନ୍ତି ମାନେ ଏତେ ଭଲସେ କହିଛନ୍ତି ମାନେ ନିହାତି ମୁଁ ଯିବାକୁ ପସନ୍ଦ କରି ଜାଗାକୁ
ନିଶ୍ଚିନ୍ତ ରୂପରେ ଆପଣ ଯାଆନ୍ତୁ ଯାଇକି ଥରେ ଖାଆନ୍ତୁ ଆପଣ ଜାଣିବେ ଆଉ ସ୍ଵାଦ କଣ ଆପଣ ଜାଣିବେ।
ଆଚ୍ଛା ତ ପ୍ରଥମେ କେବେ ଯାଇଥିଲେ?
ପ୍ରଥମେ ମୁଁ ଯାଇଥିଲି ମୋର ଠିକ ସେ ମ ମନ ତ ନାହିଁ। ଦୁଇ ହଜାର କୋଡିଏ ଏକୋଇଶି ବେଳକୁ ପ୍ରଥମେ ଯାଇଥିଲି ମୋମୋ ଏମିତି ଖାଇକି ଆସିଥିଲି ଦୁଇ ହଜାର କୋଡିଏ ଦୁଇ ହଜାର ଅଠର ଅଠର ହବ ନିହାତି ଅଠର ବେଳକୁ ମୁଁ ଯାଇଥିଲି ମୋମୋ ଖାଇଥିଲି।
ଆଚ୍ଛା କାହା ସହ ଯାଇଥିଲେ?
ହଁ ସେଇ ସାଙ୍ଗସାଥି ସହ ଯାଇଥିଲୁ ଆଉ।
ଆଚ୍ଛା ସାଙ୍ଗସାଥୀମାନଙ୍କ ସତ ଜାଣିକି ଗଲେ ଆଉ।
ହଁ ତା ସେତେବେଳେ ଓୟୁଇଟି ମୋମୋ ପାଇଁ ଫେମସ ଥାଏ କି ସମସ୍ତେ ଓୟୁଇଟି ଯାଇକି ମୋମୋ ଖାାଅ। ଓୟୁଇଟି ମୋମୋ ସବୁଠୁ ବେଷ୍ଟ ଲାଗେ ଏଇଟା କୁହନ୍ତି।
ଆଚ୍ଛା ଏମିତି କଥା ତାହଲେ ଆଉ କଣ ଭଲ ଖାଇବା ସବୁ ଯା ଜାଣିଛନ୍ତି ମତେ ଟିକେ କହିବେ ତ।
ଭଲ ଖାଇବା ଆଉ ଆପଣ ଆସିବେ ଆମର ଯୋଉ ମହର୍ଷି କଲେଜ ସାମ୍ନାରେ ଯୋଉ ଅଛି ବି ଏମ ଭବାନୀ ମଲ ସେଠିକି ସେଠି ବି ମୋମୋ ମିଳେ। ତା ସାମ୍ନରେ ଦିଟା ମୋମୋ ବାଲା ବସେ ଗୋଟେ ହଉଛି ମଉସା ମୋମୋ ଆଉ ଗୋଟେ ହଉଛି ଆ ଲୋପ ମୋମୋ ହେଲା, ଆପଣ ସେଠି ଗୋଟେ ଜାଗା ମମୋ ଟ୍ରାଏ କରିବେ ଆପଣଙ୍କୁ ନିହାତି ସେ ମୋମୋ ପୁରା ସ୍ୱାଦିଷ୍ଟ ଲାଗିବ ଅୟୁଠି ମୋମୋ ମୁଠୁ ବି ସ୍ଵାଦିଷ୍ଟ।
ଆରେ ବା ଓୟୁଏଟି ମୋମୋ ଠୁ ବି ସ୍ଵାଦିଷ୍ଟ ମାନେ ନିହାତି ମତେ ଟ୍ରାଏ କରିବା କତେ ଜିନିଷ।
ନିଶ୍ଚିନ୍ତ ରୂପରେ ଆମେ ଆପଣ ଦିନେ ଯାଆନ୍ତୁ ଆ ଖାଆନ୍ତୁ ଆପଣ ଜାଣିବେ।
ନିହାତି ନିହାତି ମୋତେ ସମୟ ମିଳିଲେ ମୁଁ ନିହାତି ଯିବି।
ହୁଁ ଆଉ ଆପଣ ସକାଳେ କଣ ଖାଇଥିଲେ?
ଆ ମୁଁ ତ ଆଜି ସକାଳେ ଭାତ ଡାଲି ଆଉ ଅଣ୍ଡା ଅମଲେଟ ଖାଇଥିଲି ଆଉ।
ଆଚ୍ଛା ଆଉ ଆପଣ ସକାଳୁ ଉଠିକି କଣ କରନ୍ତି?
ସକାଳୁ ଜଲଦି ଉଠି ପଡିକି ଯେହେତୁ ମୋର ତ ପ୍ଲସ ଟୁ ବୋର୍ଡ ପରୀକ୍ଷା ସରିଛି। ପ୍ଲସ୍ ଥ୍ରୀ ଆଡମିସନ ବି ଏଇନେ କରିସାରିଛି। ତ ଏମିତିରେ ଦେଖିବାକୁ ଗଲେ ଏବେ ପାଠ ପଢାର କିଛି ମାନେ ଅସୁବିଧା ନାହିଁ ମୋ ମୁଣ୍ଡରେ। ତ ସେଥିପାଇଁ ମୁଁ ଟିକେ ଭଲସେ ମୁଁ ଦିନ ଅତିବାହିତ କରୁଛି ମୋବାଇଲ ଫୋନ ଦେଖିକି ସାଙ୍ଗ ମାନଙ୍କ ସହ କଥା ହେଇକି ଆଉ।
ଆଚ୍ଛା ଆଚ୍ଛା ବହୁତ ଭଲ କଥା। ଆଉ ଆମେ ବି ଏଇ ସମୟ ଦେଇକି ଯାଇଛୁ। ଏଇ ସମୟ ଆଉ ଥୋଡି ଆଉ ଆପଣ ଫେରି ପାଇବେ ତ ଯେତେବେଳେ ଯାହା ଆପଣ ବୁ ମଜା ମଉଜ ମସ୍ତି କରିବାକୁ ମିଳୁଛି ଆପଣ ସବୁ କରନ୍ତୁ।
ଯାହା କହିଲେ ଠିକ କହିଲେ। କିନ୍ତୁ ବାପା ମା ଟିକେ ଏଇ ଜିନିଷ ଟାକୁ ଝୁ ନାହାନ୍ତି କହୁଛନ୍ତି କାହିଁ ଖାଲି ବସୁଚୁ ପଢାପଢି କର।
ବାପା ମା ତ ନିହାତି ଅଟକେଇବେ ସେଥିରେ ତ କିଛି ଊଣା ନାହିଁ ଯେହେତୁ ସେମାନେ କର୍ତ୍ତା ଧର୍ତ୍ତା ପାଠ ପଢଉଛନ୍ତି ଖର୍ଚ୍ଚ କରୁଛନ୍ତି ତ ସେମାନେ ନିହାତି କହିବେ ସେମାନେ ଚାହି ବେ ଆମେ ଯୋଉଠି ଖର୍ଚ୍ଚ କରୁଛୁ ଆମ ଖର୍ଚ୍ଚ ଟା ଉଚିତ ଜାଗାରେ ଲାଗୁ।
ହଁ ଏଇଟା ତ ଆପଣ ଠିକ୍ କହିଲେ ଆଉ।
ହଁ ଆଉ ପିଲା ବଢିଲେ ଭଲ ପାଠ ପଢ଼ିଲେ ବା ପିଲା ଖୁସିରେ ରହିଲେ ବାପ୍ ମା ଖୁସି। ବାପା ମାଆ ଥୋଡ଼ି ସେଇଥିରେ ଭାଗିଦାର ମାଗୁଛନ୍ତି ଣିକି ହଁ ପଇସା ଆଣ ଇଏ କର ସିଏ କର ଘର ଖର୍ଚ୍ଚ କର। ନିଜେ ଗୋଡ଼ରେ ନିଜେ ଠିଆ ହେଇ ପାରିଲେ ସେଇଟା ସମସ୍ତଙ୍କୁ ଖୁସି।
ହଁ। ଆଉ କଣ କୁହନ୍ତୁ ଆପଣ ଆଜି କଣ ଖାଇଛନ୍ତି?
ମୁଁ ଆଜି ସକାଳେ ଭା ଯୋଉ ସକାଳୁ ଉଠିକି ମୁଁ ଫାଷ୍ଟ ଆମ୍ ଆ ଅଁଳା ଆଉ ଭୁସି ପାଣି ଆଉ ଯୋଉ ଭୁସ୍ ଙ୍କ ପତ୍ର ଆଉ ବିସ୍କୁଟ ଆଉ ପିଜୁଳି ଖାଏ। ଆଉ ଗା-ଗାଧୁଆ ବେଳେ ମୁଁ ଭା ତ ଡାଲି ଆଉ ଛୋଟ ମାଛ ଭଜା ଅଣ୍ଡା ଭୁଜିଆ ଆଉ ନଈ ପାମ୍ପଡ ଖାଇଥିଲି ଆଉ।
ଆଚ୍ଛା ବଢିଆ ବଢ଼ିଆ ଜିନିଷ ଖାଇଚନ୍ତି ଆଉ।
ଆଜ୍ଞା ଆପଣ ମାଛ ଖାଆନ୍ତି?
ତମେ ମାଛ ଜମା ଖାଅନି।
କାହିଁକି ମାଛର ଏମତି କଣ ମାନେ କିଛି କାରଣ
ମୋର ମାଛ ନଖାଇବାର ମୁଖ୍ୟ କାରଣ ହଉଛି ଦିନ ଛୋଟ ବେଳ ମୁଁ ହେଇଥିଲି ପାଞ୍ଚ ଛଅ ବର୍ଷର ମୋ ମ ମୋ ମମିଙ୍କୁ ମାର୍କେଟ ଯିବାର ଥିଲା ତ ସିଏ ମାର୍କେଟ ଯିବା ପାଇଁ ତର ତରରେ ମତେ ପଖାଳ ଭାତ ମାଛ ଖୁଏଇଦେଇ ଥିଲେ ମାଛ ଭଜା। ସିଏ ଯୋଉ ମତେ ଖୁଏଇଦୋ ରେ ସେ ମାଛ ଭଜାରୁ ମାଛ କଣ୍ଟା ଗୋଟେ ଭାତରେ ପଷିକି ପଳେଇଲା ତ ମୁଁ ଟିକେ ଜାଣିପାରିଲିନି ତାକୁ ଖାଇ ଦେଇଛି ଦେଖିଲା ବେଳକୁ ଆ ସିଏ ମୋ ବେକରେ ଲାକିଗଲା ମାନେ ତଣ୍ଟିରେ।
ଇ ମା ଗୋ କଣ କହୁଛନ୍ତି ଆପଣ?
ହଁ ବା ସେଇଠୁ କଣ ହେଲା ନା ତୁ ତଣ୍ଟି ରେ ଲାଖିଗଲା ମୁଁ ଖାଲି ମାନେ ଦିନ ସାରା ଖାଲି ଘରେ ବାନ୍ତି କରିଲି ମୋ ଭଉଣୀ ମାନେ ବସିିକି ବାନ୍ତି ପୋଛିଲେ ମତେ ବି ବହୁତ କଷ୍ଟ ହଉଥିଲା ମ ତଣ୍ଟିରେ ବହୁତ ଏତେ କଷ୍ଟ ହଉଥିଲା ଯେ ମୁଁ କଥା କହି ପାରୁନଥାଏ କିଛି ଖାଦ୍ୟ ଖାଇ ପାରୁନଥାଏ। ଖାଲି ବାନ୍ତି ହଉଥାଏ। ତ ମାନେ ସେଥିପାଇଁ ମୁଁ ନିହାତି ଦି ଦିନ ଖଣ୍ଡେ ବହୁତ କଷ୍ଟ ଭୋଗିଥିଲି। ତ ତା ପରଠୁ ମତେ ମାଛ ପ୍ରତି ଗୋଟେ ଭୟ ପସିିଗଲା। ତ ଏଇଟା ସକାଶେ ମୁଁ ଆଉ ମାଛ ଖାଉନି ଆଉ।
ମାଛ କଣ୍ଟା ଟା ପୁଣି କେମିତି ବାହାରିଲା?
ମାଛ କଣ୍ଟାଟା ମାନେ କଦଳୀ ଖାଇ ଖାଇକି ମାନେ ଯୋଉ ନରମ ଜିନିଷ ଯୋଉ ନୁହଁ କି? ତାକୁ ଖାଇ ଖାଇ ବହୁତ କଷ୍ଟରେ ତାକୁ ସେ ବାହାରିଲା କି ତାକୁ ଢୋକିଲି ମୋର ମନ ନାହିଁ କିନ୍ତୁ ଠିକ ହେଇଗଲା ଦିଦି।
ହଁ ଆଚ୍ଛା ଆଚ୍ଛା ଆପଣ ତାହେଲେ ବହୁତ ମାନେ କଷ୍ଟ ଭୋଗିଛନ୍ତି ତାହାଲେ
ହଁ ସେଇ ଛୋଟ ଛୋଟବେଳେ କଷ୍ଟଟା ସେତିକି ଭୋଗିଥିଲି ବୋଲି ଏବେ ମୋ ମନରେ ଗୋଟେ ଡରଟେ ପଶି ଯାଇଛି।
ଆଚ୍ଛା ଆଚ୍ଛା ବୁଝିପାରୁଛି ଆପଣଙ୍କ ଡର। କଣ ହଉ ଆପଣ ଏବେ ଆଉ ଡରନ୍ତୁନି ଆଗକୁ ଦେଖ ଦେଖନ୍ତୁ ଆପଣଙ୍କ ଇଚ୍ଛା ଆଉ।
ହଁ ନିହାତି ତାଛଡା ତ ମୋର ଟିକେ ଏବେ ଦରକାର କାମ। ମୁଁ ଟିକେ ଯାଉଛି ଫୋନ ରଖିକି ମୁଁ ପଛେ ଆପଣଙ୍କ ସହ କଥା ହେବି।
ଆ ନିଶ୍ଚିନ୍ତ ହଉ ରଖୁଛି।